ହେଲୋ।
ହଁ।
ହେଲୋ।
କଣ?
ହେଲୋ, ହଁ ଖାଇ ସାରିଲିଣି ତମେ ଖାଇ ସାରିଲଣି?
ହଁ ମୁଁ ଖାଇସାରିଲିଣିି, ତମେ କଣ କଣ ଖାଇଲ?
ମୁଁ ଭାତ ଆଉ ଚିକେନ ଖାଇଲି, ତମେ କଣ ଖାଇଲ?
ମୁଁ ଭାତ, ଡାଲି, ଆଳୁ ଭର୍ତ୍ତା ଆଉ ଛତୁ ଖାଇଲି।
ଆଚ୍ଛା, ତମେ ଏବେ କଣ କରୁଛ?
ମୁଁ ଏବେ ଶୋଇଛି ହଁ ତୁମ ସାଙ୍ଗେ କଥା ହଉଛି। ନା ମୁଁ ତ କିଛି ବୁଲିବାକୁ ଯିବାକୁ ଭାବିନି ଯେହେତୁ ଆମର ଏଅ ଖରା ଜୋର ରେ ହଉଛି। ଚାଳିଶ ଡିଗ୍ରୀ ପାର ହେଇଯାଉଛି ତେଣୁ ଖରାରେ ବାହାରିବା ଭୁଲ ଅ ଯେ ଅଂଶୁଘାତର ମଧ୍ୟ ଭୟ ରହୁଛି ତେଣୁ ଆମେ ଯୁଆଡେ ଯିବା ମଧ୍ୟ ପାଣି ବଟଲ ଅଁ ଛତା ଏବଂ ଗାମୁଛା ନେଇକି ଯିବା ଠିକି। ତେଣୁ ଖରାରେ ଆମର ଯଦି କାମ ନାହିଁ କାହିଁକି ଆମେ ଯିବା ତେଣୁ ମୋ ମତରେ ନ ଯିବା ଏବେ ବୁଲିବାକୁ ଠିକ।
ତମେ ସନ୍ଧ୍ୟାବେଳେ କିଛି କୁଆଡେ ଯିବନି ବୁଲିବା ପାଇଁ।
ହଁ ସନ୍ଧ୍ୟାବେଳେ ମୁଁ କିଛିଟା ମାନେ ଦେହର ମାନେ ଫିଟନେସ୍ ପାଇଁ ମାନେ କିଛି ସ୍ୱାସ୍ଥ୍ୟ ଭଲ ରହିବା ପାଇଁ। ଏ ମୁଁ କିଛି ବାଟ ଚାଲିକି ଯାଏ। ଆଉ ସେଠୁ ଚାଲିକି ପୁଣି ଆସେ ଯେହେତୁ ଆମର ଅ ବ ବ୍ଲ ରକ୍ତ ସଞ୍ଚାଳନ ଠିକ ରହିବ ତେଣୁ ମୁଁ କିଛି ନା କିଛି ଟି ୱାର୍କ କରେ ମାନେ କାମ କରେ। ତମେ କୁଆଡେ ଯିବ କି ନାଇଁ ସ୍କୁ
ମୁଁ ହଁ ଏଇ ଲିଙ୍ଗରାଜ ମନ୍ଦିର ଯିବି ଟିକେ ଆସି। ବୁଲିବି ଟିକେ ଆସି।
ତମେ ଭୁବନେଶ୍ଵରରେ ରହୁଛ?
ହଁ ହଁ ମୁଁ ଭୁବନେଶ୍ୱରରେ ହିଁ ରୁହେ। ଆଉ ତମେ ଏବେ କିଏ କିଏ ରହୁଛ?
ମୁଁ ଆମ ଘରେ ଏବେ ରହୁଛି ମୁଁ ମୋ ମା ମୋ ବାପା। ତମେ ସେଠି କିଏ କିଏ ରହୁଛ?
ମୁଁ ମୋ ସାଙ୍ଗ ମାନଙ୍କ ସହିତ ମୁଁ ରହୁଛି ଏଇଠି।
ତୁମେ ଘର ଭଡା ଦେଇକି ରହୁଛ?
ହଁ, ମୁଁ ଏଠି ଘର ଭଡାରେ ହିଁ ରହୁଛି।
ଅ ନିଜେ ରୋଷେଇ କରିକି ଖାଉଛ ନା କେମିତି କଣ?
ହଁ ମୁଁ ନିଜେ ହିଁ ରୋଷେଇ କରି ଖାଏ ଏଠି ମୋ ସାଙ୍ଗ ମାନଙ୍କ ସହିତ ଆମେ ନିଜେ ହିଁ ରୋଷେଇ କରିକି ଏଠି ଖାଉ।
ଅ ତମେ ଭୁବନେଶ୍ଵରରେ କୋଉ ଜାଗାରେ ରହୁଛ?
ମୁଁ ରାଜଧାନୀର ଲିଙ୍ଗରାଜ ମନ୍ଦିର ପାଖରେ ହିଁ ରହୁଛି।
ହଁ ତୁମେ ଏବେ କଣ ପଢୁଛ କି?
ମୁଁ ଏବେ ୟୁ ପି ଏ ସି ପାଇଁ ପ୍ରିପେୟାର କରୁଛି। ଭାରତ ପ୍ରଶାସନିକ ବିଭାଗ ପାଇଁ ପ୍ରିପାର ତିଆରି କରୁଛି।
ତୁମେ ତୁମେ ରୋଷେଇ କରିକି ତାହେଲେ ଖାଉଛ ତୁମେ କଣ କଣ ରୋଷେଇ କରି ଜାଣିଛ?
ମୁଁ ସବୁ ରୋଷେଇ କରି ଶିଖି ଜାଣିଛି ଯେମିତି କିି ଭାତ ଡାଲି ଅ ସାଧା ତରକାରୀ କିଛି ହଉ ଚିକେନ ହଉ କି ମାଛ ତରକାରୀ ହଉ ସବୁ ପ୍ରକାର ଖାଦ୍ୟ ଜାଣେ।
ତମେ ମାଂସ ତରକାରୀ ରୋଷେଇ କରି
ହଁ ମୁଁ ମାଂସ ତରକାରୀ ରୋଷେଇ କରିପାରିବି।
ମତେ ଟିକେ ମାଂସ ତରକାରୀ କେମିତି ଏ ଯୋଉ କୁକୁଡା ମାଂସ କେମିତି ରୋଷେଇ କରାଯାଏ ତାର କିଛି ପ୍ରସ୍ତୁ ପ୍ରଣାଳୀ କହିପାରିବ?
ହଁ ତମେ ଯେମିତି ଅ ଚିକେନ୍ ସପୋଜ ତମେ ଚିକେନ ରୋଷେଇ କରିବ। ତମେ ପ୍ରଥମେ ଚିକେନ ଆଣିବ। ଦେନ୍ ଚିକେନ କୁ ଭଲ ଭାବରେ ଧୋଇବ ଭଲ ଭାବରେ ଧୋଇକି ତା ଦେହରେ ହଳଦୀ ଲଙ୍କ ହଳଦୀ ଗୁଣ୍ଡ ଆଉ ଲୁଣ ପକେଇ ଘୋଳେଇକି ରଖି ରଖି ଦେବ ମ୍ୟାଗନେଟ କରିକି କିଛି ସମୟ ପାଇଁ ଦେନ୍ ପିଆଜ କାଟିବ ରସୁଣ ଅଦାକୁ ଭଲ ଭାବରେ ଛେଚିବ। ଅ ପ୍ରଥମେ ଆ ଗ୍ୟାସ ରେ କଡେଇ ବସେଇକି ତେଲ ଗରମ କରିବ ସୋରିଷ ତେଲ ଦେଇକି ଗରମ କରିବ କଡ଼େଇ ଗରମ କରିବ ଦେନ କିଛି ମସଲା ପକେଇବ ଦେନ ପିଆଜ ପକେଇବ ତାପରେ ଅଦା ଅଦା ର ରସ୍ ଅଦା ରସୁଣ କୁ ଛେଚିକି ରଖିଥିବା ମସଲାକୁୁ ପକେଇବ ପକେଇକି ଗୋଳେଇବ। ମସଲା କିଛି ସମୟ କଷି ହେଇ ସାରିଲା ପରେ ଦେନ୍ ଚିକେନ କୁ ତା ଦେହରେ ପକେ ଇବ ଦେନ୍ କଷିବ। ତା ଭିତରେ ସମ ଆବଶ୍ୟକ ଅନୁସାରେ ଲୁଣ ଓ ମସଲା ବି ପକେଇବ। ଦେନ୍ ତମର ଚିକେନ ତରକାରୀ ରେଡି ହେଇ ଯିବ।
ଚିକେନ ତରକାରୀ ବହୁତ ଭଲ ଲାଗେ ବୋଧେ?
ହଁ ମତେ ବହୁତ ଭଲ ଲାଗେଛି ଚିକେନ ତରକାରୀ।
ତୁମେ ତୁମ ସାଙ୍ଗଙ୍କ ବିଷୟରେ କିଛି କହିପାରିବ ଯେମିତି କି କିଛି ମାନେ ତୁମ କାମରେ ଲାଗିଥିବ ସେମିତି ଟାଇପ ର ମୁହୂର୍ତ୍ତ କିଛି କହିପାରିବ?
ହଁ ମୁଁ ମୋ ସାଙ୍ଗ ମାନଙ୍କ ସହିତ ବହୁତ ଆଡ ବୁଲିବାକୁ ଯାଏ। ତ ଆମେ ସେଇଠି ବୁଲୁ। ଖାଇ ପିଇକି ଏଞଜୟ କରିକି ବି ଆସୁଛ ସେଇଠି। ଆମେ ଯେମିତି କିି ଆମେ କିଛି ଦିନ ତଳେ ପୁରୀର ଅ ସମୁଦ୍ର କୂଳ ଯାଇଥିଲୁ। ଅ ସେଇଠି ସମୁଦ୍ର କୂଳରେ ଏ କିଛି ସମୁ ସାମୁଦ୍ରିକ ମାଛ କଙ୍କଡ଼ା ଚିଙ୍ଗୁ ଙ୍ଗୁଡି ଏସବୁ ଅ ସେଇଠି ଅ ବିକ୍ରି ହେଉଥିଲା ସେଇଠି ଆଣିକି ଖାଇଲୁ। ଏମିତି କିି ବହୁତ ମଜାମସ୍ତି କଲୁ ଦେନ୍ ଆସିଲୁ।
ତୁମେ ଯାଇଛ ପୁରୀ ର ରାମଚଣ୍ଡୀ ମନ୍ଦିର। ସେଇଠି ଆମର ଭୋଜି ଭାତ କରି ଖାଇବାକୁ ବହୁତ ବଢିଆ ଲାଗେ।
ହଁ ସେଇଠିକି ମୁଁ ବହୁତ ଥର ଯାଇଛି ରାମଚଣ୍ଡୀ ମନ୍ଦିରକୁ। ସେଇଠି ବହୁତ ଥର ଫିଷ୍ଟ କରିକି ଖାଉ ଯେମିତି ବଣଭୋଜି କରିକି ଖାଉ।
ହଁ।
ଅ ତା ପାଖରେ ସେଇଠି ସମୁଦ୍ର କୂଳକୁ ଯାଇକି ସେଇଠି ମଜାମସ୍ତି କରୁ। ହଁ ଦେନ୍ ଟିକ୍ କି ଆଗକୁ ଗଲେ ପଡିବ କୋଣାର୍କ ମନ୍ଦିର ଯେମିତି କି ଅ ବିଶ୍ଵର ଐତିହ୍ୟ ସ୍ଥଳୀ ଯେ- ଯେମିତି କି କୋଣାର୍କ ମନ୍ଦିର ସମସ୍ତେ ଜାଣିଥିବେ ପୁରୀ ଜିଲ୍ଲାରେ ଅବସ୍ଥିତ। ଦେନ ପୁରୀ ଜିଲ୍ଲାରେ ବି ଆଉ ବହୁତ ସାରା ମନ୍ଦିର ଅଛି ଯେମିତି କିି ଜଗନ୍ନାଥ ମନ୍ଦିର ଅ ଛି ଯେମିତି ଆଣେ। ଥିବ ଅଲାରନାଥ ମନ୍ଦିର ଅଛି ଯେମିତି କିି ତମେ କହିଲ ଅ ରାମଚଣ୍ଡୀ ମନ୍ଦିର ବାଲି ହରଚଣ୍ଡି ମନ୍ଦିର। କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର ଯେମିତି କିି ସୂର୍ଯ୍ୟ ମନ୍ଦିର ରୂପେ ଉଁ ପରିଚିତ ହୁଏ। ତାକୁ ଅ।
ତୁମେ ଯାଇଛ।
ଅଲାରନାଥ ମନ୍ଦିର ତୁମେ ଯାଇଛ। ସେଟା ବ୍ରହ୍ମପୁରରେ ଅବସ୍ଥିତ ନା। ସେଟା ବ୍ରହ୍ମପୁରରେ ଅବସ୍ଥିତନା। ବ୍ରହ୍ମପୁର ଅଞ୍ଚଳରେ।
ବ୍ରହ୍ମପୁରୁ ନାହିଁ ବ୍ରହ୍ମଗିରି ଅଞ୍ଚଳରେ।
ହଁ ହଁ ସରୀ। ସେଟିକି ଯାଇଥିଲି ମୋ ଜାଗାନା ମୁଁ ଥରେ ଯାଇଥିଲି ସେଠିକି ବୁଲିବାକୁ।
ହଁ ସେଇଟା ବ୍ରହ୍ମଗିରି ଅଞ୍ଚଳରେ ଅବସ୍ଥିତ ପୁରୀରୁ ମାତ୍ର କୋଡିଏ ପଚିଶ କିଲୋମି ଦୂରରେ ଅବସ୍ଥିତ। ଆଉ ତୁମେ କୁଆଡେ କୁଆଡେ ବୁଲିବାକୁ ଯା। ହଁ ମୁଁ ଯାଜପୁର ଆସିଛି ବୁଲିବାକୁ ହଁ ମୁଁ ଯାଜପୁର ଯାଇଛି ବୁଲିବାକୁ। ପାଇଁ ଯେମିତି କିି ଯାଜପୁରରେ ମା ବିରଜାଙ୍କ ମନ୍ଦିର ଯାଇଛି କୁସୁମା ପୋଖରୀ ଯାଇଛି। ଆଉ ଯମ ମା ସାତ ଭଉଣୀ ଅଛନ୍ତି। ଅ ବୈତରଣୀ ନଦୀ କୂଳରେ ସେଇଠିକି ଆସିଛି ଜଗନ୍ନାଥ ମନ୍ଦିର ସେଇଠି ଅଛି ଆସି ଦଶ ସମେତ ଘାଟ ଅଛି ଆସିଛି ବରାହନାଥ ମନ୍ଦିର ଆସିଛି ଅ ଯାଜପୁର। ଚଣ୍ଡିକୋଲରେ ଅଛି ମହାବିନାୟକ ମନ୍ଦିର ସେଠିକି ବି ଯାଇଛି ଦେନ୍ ଯାଜପୁରର। ଛତିଆ ବଟରେ ଅଛି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସେଠିକି ଆସିଛି ଯାହାକି ଛତିଆବଟ ନାମରେ ପରିଚିତ। ଆ ଯାଜପୁରର ରତ୍ନଗିରି ଉଦୟଗିରି। ନାମରେ ପରିଚିତ ଡାଇମଣ୍ଡ ଟଙ୍ଗଲ ରତ୍ନଗିରି ଉଦୟଗିରି ଲଳିତଗିରି ନାମରେ ସେଠିକି ଆସିଛି। ବହୁତ ଜାଗା ଯାଜପୁର ଫେମସ ଅଛି, ଆଉ ଯାଜପୁର କୁ। ପୂର୍ବରୁ ପୂର୍ବ କାଳର ଅ ରାଜଧାନୀ ଭାବେ ଓଡିଶାର ରାଜଧାନୀ ଭାବେ ମାନା ଯାଏ ସେ ଆନ୍ସଣ୍ଟମିରର କ୍ୟାପିଟାଲ୍।
ହଁ ଓଡିଶାର ପୂର୍ବବର୍ତ୍ତ ରାଜଧାନୀ ଯେକି। ଯାଜପୁର ତାପରେ କଟକ ହୋଇଥିଲା। ତାପରେ ଏବେ ଭୁବନେଶ୍ଵରରେ ଅଛି।
ହଁ ଆଉ ତମେ କୁଆଡେ ଯାଇଛ ବୁଲିବା ପାଇଁ। କୋଉ ଜାଗା ତମକୁ ଭଲ ଲାଗେ ଯାଜପୁରରେ ବୁଲିବା ପାଇଁ।
ଉଁ ଯାଜପୁର ର ଯାଇଛି ମହାବିନାୟକ ମନ୍ଦିର ସେଟା ବହୁତ୍। ତ ଭଲ ଲାଗେ ଯେହେତୁ ସେଠି ଭୌଗୋଳିକ ସ୍ଥାନରୁ। ସେ ପ୍ଲେସଟି ପ୍ରାକୃତିକ ର ସୌନ୍ଦର୍ଯ୍ୟ ର ଗନ୍ତାଘର ଝରଣା ଅଛି। ସେଠି କିଛି ପଶୁ ଅଛନ୍ତି ଯେମିତି। ସେ ମାଙ୍କଡ ଅଛି ମାଙ୍କଡ ପ୍ରଜାତିର ପୁରା ବହୁତ ଅଛନ୍ତି। ଅ ଥଣ୍ଡା ଲାଗେ ପାହାଡ ଅଛି ଗଛ ଜଙ୍ଗଲ ଅଛି। ତେଣୁ ସେଇ ଜାଗାଟି ବହୁତ ଭଲ ଲାଗେ ମତେ ଯାଜପୁର ର। ମହାବିନାୟକ ମନ୍ଦିର।
ଆଉ କଣ ଭଲ ଲାଗେ ଯାଜପୁରରେ ତମକୁ।
ଆ ଯାଜପୁରର ମତେ ଆଉ ମା ବିରଜାଙ୍କ ମନ୍ଦିର ଭଲ ଲାଗେ ଯେହେତୁ ଏଟା ଐତିହ୍ୟ କାଳରୁ ଅବସ୍ଥିତ ରାଜା ଯଜାତିିକେଶରୀଙ୍କ ଦ୍ଵାରା ନିର୍ମିତ ହୋଇଥିଲା। ଆମର ମା ବିରଜାଙ୍କ ମନ୍ଦିର ବହୁତ୍ ଭଲ ଲାଗେ। ମୁଁ ମଧ୍ୟ ସେ ସେ ଯୋଉଠୁ ଯାଜପୁର ଯଧା ଟାଉନରେ ରହିକି ମୋର ଦିପ୍ତ ତିନି ପଢୁଥିଲି।
ଆଂ,
ତୁମେ ମତେ ଉ ବହୁତ ଭଲ ଲାଗେ ସେଇ ଜାଗାରେ ରହିବାକୁ ଯେହତୁ ଏକ ଶକ୍ତି ପୀଠ ମଧ୍ୟ ଓଡିଶାର ଅନ୍ୟତମ।
ହଁ,
ତେଣୁ ମତେ ସେଇ ମହାବୀରଜାଙ୍କ ମନ୍ଦିର ଭଲ ଲାଗେ। ଆଉ ଅଶୋକଝର ମଧ୍ୟ ଭଲ ଲାଗେ ପ୍ରାକୃତିକ ସୌନ୍ଦର୍ଯ୍ୟ ଗନ୍ତାଘର ଏମତି ଝର ରଣା ପୁରା ହେଇଛିିବ ପାହାଡ ପର୍ବତ ଏବଂ କିଛି ଏବେ ଏବିକା ମାନେ ଲୋକଙ୍କ ପାଇଁ ମାନେ ଫଟ ଉଠା ଏକ ନିଶା ମଧ୍ୟ। ବହୁତ ଫଟ ଉଠାନ୍ତି ସେ ଜାଗାକୁ ଯାଇକି ଫ ଟ ଉଠେଇକି କିଛି ରଖିପାରିବେ ସାଙ୍ଗ ମାନଙ୍କ ସହ ଅ କିଛି ବି ପୂଜା ମସ୍ତି କରିପାରିବେ ଝରଣା ପାଣିରେ ଗାଧେଇକି। ବହୁତ ଭଲ ଜାଗା।
ଆଛା ତମକୁ କଣ ଖାଇବା ପାଇଁ ଭଲ ଲାଗେ?
ମତେ ଖାଇବାକୁ କଇବାକୁ ଗଲେ ମୁଁ ତ ସେମିତି କିଛି ମାନେ ସବୁ ଜିନିଷ ମୁଁ ଖାଏ। ମତେ ନ୍ୟାଚୁରାଲି ଭାତ ଡାଲି ଆଳୁ ଭରତା ଖାଇବାକୁ ଭଲ ଲାଗେ। ଆ ବେଶୀ ମାନେ ଅଏଲ ଜିନିଷ ମାନେ ତେଲ ଜିନିଷ ଖାଇବାକୁ ଭଲ ଲାଗେନି। ଭାତ ଡାଲି ଆଳୁ ଭରତା କି ଭାତ ଡାଲେମା। କିମ୍ବା ରୁଟି ଡାଲମା। ଏଇ ଟାଇପ ର ମାନେ ଜେ ଜେ ଯେଉଁଗୁରା ପ୍ରୋଟିନ ମିଳିବ ମାନେ କମ ତେଲ ମୁଁ ସେଇ ଖାଦ୍ୟ ଖାଇବାକୁ ପସନ୍ଦ କରେ।
ତମେ ଓଡିଶାରେ ଆଉ କୁଆଡେ କୁଆଡେ ଯାଇଚ ବୁଲିବା ପାଇଁ?
ଓଡିଶାର ମୁଁ ଯାଇଛି ପଶ୍ଚିମ ଓଡିଶାର ବହୁତ ଜାଗା ବୁଲିବାକୁ ଯାଇଛି ଯେମିତି କିି ହରିଶଙ୍କର ନୃସିଂହନାଥ। ମା ସମଲେଇଙ୍କ ମନ୍ଦିର ହୀରାକୁଦୁ ଵନ୍ଧ,
ତମେ ହୀରାକୁନ୍ଦୁ ଵନ୍ଧ ବିଷୟରେ କିଛି କହିପାରିବ।
ହଁ ମୁଁ କହିପାରିବି ହୀରାକୁଦ ଵନ୍ଧ ବିଷୟରେ। ହୀରାକୁଦ ବନ୍ଧ ଆମର ମହାନଦୀ ଉପରେ ଅବସ୍ଥିତ। ଅ ଦୁଇଟି ପାହାଡ କୁ ର କୁ ଜଏଣଣ୍ଟ କରେ ଯୋଡିକି ସେଇ ବନ୍ଧଟି ହେଇଛି ଯାହା ଫଳରେ ବହୁତ ମାନେ ଜଳ ଅଟକାଇ ରଖାାଯାଇ ପାରୁଚି ବନ ବନ୍ୟା ବନ୍ୟା ନିୟନ୍ତ୍ରଣ ମଧ୍ୟ ହେଇପାରୁଛି। ଆଉ ଉପକାରିତା ହେଲା ପାଣି ମାନେ ଜଳ ଅଧିକ ରହିବା ଭିତରେ ଆମେ ବିଦ୍ୟୁତ ଟର୍ବାଇନ ଗୁଡ଼ି ବିଦ୍ୟୁତ ଉତ୍ପାଦନ କରିପାରୁଚୁ। ଆଉ ହୀରାକୁଦର ମଧ୍ୟ ଜଳ ରଇବାଠଉ ସେଠି ଏକ ପ୍ରାକୃତିକ ଜଙ୍ଗଲ ରେ ମାଛ ରହୁଛନ୍ତି ଏବଂ ତାଙ୍କ ପାହାଡରେ ଏକ ଜଙ୍ଗଲ ପରିବର୍ତ୍ତନ ହେଇପାରୁଛି ଆ ଯାହା ଫଳରେ ପକ୍ଷୀ ମଧ୍ୟ ରହୁଛନ୍ତି ସେଠି। ବହୁତ ଭଲ ଲାଗେ ସେଇ ଜାଗା ବୁଲିବାକୁ ହୀରାକୁଦର ଦିଟା ଭୁମିନାର ଅଛି। ଗୋଟେ ଗାନ୍ଧୀ ମିନାର ଏବଂ ନେହେରୁ ମିନାର ସେଠି କ ଉପରକୁ ଚଢି ଗଲେ ସେଠି ତମେ ହୀରାକୁଦୁର ପୁରା ସୌନ୍ଦର୍ଯ୍ୟ ହିଁ ଉପଭୋଗ କରିପାରିବ ଉପରେ ଥାଇଁ।
ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ମୁଁ ଆପଣଙ୍କୁ ପରେ ଫୋନ କର କରୁଛି ଧନ୍ୟବାଦ। ସବ,